ହଁ ମ୍ୟାଡ଼ାାମ
ହଁ କଣ କରୁଚନି?
ମୁଁ ବର୍ତ୍ତମାନ ବସିଛି ଆପଣ କଣ କରୁଛନ୍ତି?
ହ ମୁଁ ବି ଛାତରେ ବସିଛି ତ ଚାଲନ୍ତୁ ଆମେ ଆମ ଟପିକ ଉପରକୁ ଯିବା ତ ଆଜି ଆମେ ହୁଁ। ତ ଆଜି ଆମେ ଆମର ଅ ଆମର ପର୍ବପର୍ବାଣି ବିଷୟରେ କଥା ହବା
ହଁ ପର୍ବପର୍ବାଣୀ ଉପରେ କଥା ହବା। ଆପଣ କଣ କଣ ସବୁ ପର୍ବପର୍ବାଣି ପାଳନ କରୁଛନ୍ତି?
ଓ ଆମର ତ ଜାଣିଥିବେ ଓଡିଶାରେ ବାର ମାସର ତେର ପର୍ବ ତ ହଁ ଆମ ଓଡିଆ ମାନଙ୍କର ସବୁ ପର୍ବ ଯେମିତିକି ଆମ ଓଡିଆ ମାନଙ୍କର ହଁ ମାନେ ରଜ ଦୀପାବଳି ଦୋଳ ପୂର୍ଣ୍ଣିମା କୃଷ୍ଣଙ୍କର ଜନ୍ମ ଜନ୍ମାଷ୍ଟମୀ ତା ସହ ଅଷ୍ଟମୀ ମା ଲକ୍ଷ୍ମୀଙ୍କର ମହାଲକ୍ଷ୍ମୀ ପୂଜା ତା ସହ ଗଣେଶ ପୂଜା ମା ବିଦ୍ୟାଦତ୍ରୀ ସରସ୍ଵତୀଙ୍କର ମାନେ ସରସ୍ଵତୀ ପୂଜା ଜା ଏବଂ ଆମର ମହାରଣା ମାନଙ୍କର ବିଶ୍ଵକର୍ମା ପୂଜା ଏବଂ ଅ ଏହା ସହିତ ଆମେ ଆ କାର୍ତ୍ତିକ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା
ଆମର ତ ମାନେ ଓଡିଶା ସେ ବାର ମାସ ତେର ପର୍ବ ତ ସେ ବାର ମାସ ଏତେ ପର୍ବ ହେଲେ ଫାଷ୍ଟ ଦେଖିବାକୁ ଗଲେ ଆମର ଫାଷ୍ଟ ମାସ ଯେଉଁଟାକି ଥାଉଛି ବୈଶାଖ ମାସ ସେତେବେଳେ ଆମର ନୂଆ ବର୍ଷ ବର୍ଷ ମାନେ ଓଡ଼ିଆ ନବବର୍ଷ ଯେଉଁ ପଣା ସଂକ୍ରାନ୍ତି
ହୁଁ ତ ଆମ ହଁ ତ ଆମ ଓଡିଆ ନବବର୍ଷ ତମେ କେମିତି ପାଳନ କରୁଛ।
ଅ ପଣସଙ୍କତନ୍ତ
ହଁ।
ଅ ପ ସଂକ୍ରାନ୍ତି ତ ଜାଣିଥିବେ। ମାନେ ପ୍ରାୟତଃ ପଣା ତାର ଗୁରୁତ୍ୱପୂର୍ଣ୍ଣ ଗୋଟଏ ପ୍ୟାଟ
ହୁଁ। ତ ଆପଣ କେବେ ଘରେ ପଣା କରିକି ପିଇଛନ୍ତି ମାନେ ପରିବାର ଲୋକ ଦେଇଛନ୍ତି ପଣା ସଂକ୍ରାନ୍ତିରେ ପଣା କରିକି
ହଁ ଘରେ ହୁଏ କିନ୍ତୁ ସେଇଟା ଘରେ ମାନେ ମାମା କରିକି ଦିଏ ତ ପଣା ସଂକ୍ରାନ୍ତି ଦେଖିବାକୁ ଗଲେ ଆମର ଏଇ ଯେଉଁ ମାନେ ଖରାଦିନେ ହିଁ ପଡ଼ିଥାଏ।
ହୁଁ।
ତ ଯେମିତି ପଣା ସଂକ୍ରାନ୍ତି ହେଉଛି ଆମର ନୂଆ ବର୍ଷ ଆମ ଓଡ଼ିଆମାନଙ୍କର ଫାଷ୍ଟ ନୂଆ ବର୍ଷ ହେଉଛି ପଣା ସଂକ୍ରାନ୍ତି ସେ ହେଉଛି ପଣା ହେଉଛି ମାନେ ପଣା ଆମେ କରିପାରିବା ବେଲ ଗୁଡ଼ ଛେନା ଫଳ ଫଳମୂଳ ସବୁ ପକାଇ ବି କରି ପାରିବା ନହେଲେ ତ ଆମେ ସାଧା ମାନେ ପଣା ବି କରିପାରିବା ଉଁ ଆ ଯଉ ଆମେ ପଣା କରୁଛେ ଫାଷ୍ଟ ପଣା ସଂକ୍ରାନ୍ତି ରେ ମୁଁ କହିଦେଉଛି ପଣା ସଂକ୍ରାନ୍ତି ଆମର କିଛି କିଛି ମାନେ ଜାଗାରେ ମାନେ ବଡ଼ ଧରଣର ହୋଇଥାଏ ହେଲା। ଆମର ଏଇ ପାଖରେ ତ ପଣା ସଂକ୍ରକ୍ରାନ୍ତି ମାନେ ପାରୁଗୋଦୁ ସେଆଡେ ବୋଧେ ହୋଇଥାଏ। ତାପରେ ପଣସ ସଂକ୍ରାନ୍ତିରେ ମୁଁ ଏତେ କିଛି ଜାଣିନି କିନ୍ତୁ ପଣାଟା କେମିତି ବନାଉଛନ୍ତି ସେଇଟା କହିବି।
ଆଚ୍ଛା କୁହନ୍ତୁ।
ଆପଣ କେବେ ପଣା ପିଇଛନ୍ତି?
ହଁ ମୁଁ ପଣା ପିଛି।
ଆଚ୍ଛା ତ ଆମେ ପଣା ମାନେ ଘରେ ସାଧାରଣତଃ ପଣା କରାଯାଏ ମାନେ ଯଦି ବେଲ ପଣା କରାଯାଏ ବେଲଟାକୁ ପ୍ରଥମେ ଅଁ--ଅଁ ବେଲକୁ କାଢ଼ିକରି ସେଥିରେ ଗୁଡ଼ ଚିନି ଆଉ ଗୋଟେ ପାଣି ପାଣି ତମେ ଯଦି ଲିଟରଟେ ପାଣିରେ ବି କରିବ ହବ ବି ତାଠୁ ଯଦି ଅଧିକ ବି କରିବ ତା ପାଇଁ ଅଧିକ ବି ମାନେ ଫଳ ଆଉ ଛେନା ଦହି ଏସବୁ ଦରକାର ହୁଏ। ଚିନି ବି ଯଦି ଅଧିକ ପାଣି କରିବା ଯଦି କମ ପାଣିରେ କରିବା ତ କମ ପରିମାଣରେ ଆମକୁ ର ଆ ହୁଏ।
ଯେତେ ଯେତେ ଜଣଙ୍କ ପାଇଁ କରାଯାଇଥିବ ତାକୁ ଦେଖିକି ସେତିକି ପରିମାଣରେ ଆମେ ଆମର ସାମଗ୍ରୀ ନେଇପାରିବା।
ହଁ ସେଥିରେ ଲୁଣ ଚିନି ପକାଇ ପାରିବା ଆଉ ଯଦି ବି ଚାହିଁବା ଯଦି ଆମେ ଖାଲି ଦହି ପଣା କରିବା। ତ ମରିଚକୁ ବି ଭାଙ୍ଗିକି ପକେଇବ୍ ପାରିବା
ଆଚ୍ଛା
ଆଉ ଗୋଲମରିଚ ଗୁଣ୍ଡ ବି ଦିଆଯାଏ। ଶେଷରେ ତାପରେ ସେ ସବୁ ଜାଗାକୁ ପୁରା ମିକ୍ସ କରିଦେବା ଆଉ
ଆଚ୍ଛା
ହୁଁ
ତ ଆପଣ ଖୁଦୁରୁ ଗୁଣି କରନ୍ତି?
ହଁ ଖୁଦୁରୁକୁଣି ତ କରେ। ଅ ଭାଇ ପାଇଁକ ଦେ
ତ ଆମ ଗାଁରେ ଆମେ ଖୁ
ଜାକରୁ
ହଁ ତା ମ ଗାଁରେ ଖୁଦରୁକୁୁଣୀ କେମିତି ଆମେ ପାଳନ କରୁୁ ଯଉ ସେ ବିଷୟରେ ମୁଁ ଆଜି ଆପଣଙ୍କୁ କହୁଛି ଶୁଣନ୍ତୁ। ତ ବିଶେଷତଃ ଖୁଦୁରୁକୁଣି ଆମ ଓଡିଶାର ଏକ ବହୁତ ପୁରାତନ ପର୍ବ ପରମ୍ପରା ସହିତ ଜଡିତ ଅଛି ଯାହାକୁ ଆମେ ଖୁଦରୁକୁଣୀ ବୋଲି କୋହୁଚେ। ଏହା ସାଧାରଣତଃ ଭଉଣୀମାନେ ନିଜ ଭାଇମାନଙ୍କ ପାଇଁ ଭାଇମାନଙ୍କ ଦୀର୍ଘାୟୁ ଏବଂ ସୁଖର ସ ମାନେ ସୁଖ ଶାନ୍ତିର ଜୀବନ ପାଇଁ ଏହି ବ୍ରତ ବା ଉପବାସ କରିଥାନ୍ତି ଭଉଣୀମାନେ ନିଜ ଭାଇମାନଙ୍କ ପାଇଁ। ଅଁ ମୁଁ ବି ଖୁଦରୁକୁୁଣୀ କରିଚି ମୋ ଭାଇମାନଙ୍କ ପାଇଁ ତ ଅ ଏଥିରେ ସାଧାରଣତଃ ଝିଅମାନେ କୁଆଁରୀ ଝିଅମାନେ ମଙ୍ଗଳା ମାଙ୍କୁ ପ୍ରା ଥନା କରନ୍ତି ଅ ମାନେ ଏଥିରେ ଠାକୁରାଣୀ ଦେବୀ ହୋଉଛନ୍ତି ମା ମଙ୍ଗଳା ତ କୁଆଁରୀ ଝିଅ ମାନେ ସକାଳୁ ଉଠି ଯୋଉଁଠି ମାଙ୍କର ମାନେ ସେମାନେ ଉପବାସ କରନ୍ତି ସେଇ ଜାଗାକୁ ଆମେ ମୁଁ ମୋ କଥା କୋହୁଚି ମାନେ ମୋ ଆମେ କେମିତି ମୁଁ କେମିତି ପାଳନ କରୁଚି ତ ଆମର ପଡିଶା ଘରେ ଜଣଙ୍କର ଘରେ ଏହି ଉପବାସ କରାଯାଏ‌ ତ ସେ ଠି ଘରକୁ ଆମେ ପୋ ଛି ଏତି ଆମର ରଙ୍ଗ ମାଟିରେ ଲିପି ମୁର୍ଜ ଆଙ୍କିଥାଉ ବାକି ଲ ମା ମା ମଙ୍ଗଳାଙ୍କ ଫୋ ଟକୁ ରଖି ଅ ରଖିଥାଉ ତାପରେ କେଉଁମାନେ ବାଲି ଛପେଇବାକୁ ଯାଆନ୍ତି କେଉଁମାନେ ଯାଆନ୍ତିନି।
ହୁଁ। ହାଲୋ। ହାଲୋ। ହାଲୋ।
ତାଏ ବା କବୁ କୁଆଁର ଝିଅମାନେ ସେଠୁ ଉପସ୍ଥିତ ଥାଆନ୍ତି ଏବଂ ଆ ମା ଲକ୍ଷ୍ମୀଙ୍କୁ ସମସ୍ତେ ନେଇଥିବା ଫୁଲହାରରେ ସଜ୍ଜିତ କରୁ ତା ସହିତ ମାଆଙ୍କୁ ଚନ୍ଦ୍
ହାଲୋ। ହାଲୋ। ହାଲୋ।
କାଡ଼ା ଯାଏ ତଠି ଆମେ କଦଳୀ ପତ୍ରରେ ଉଁ ପୂଜା କରୁ।